ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଥିଲେ?
ବାହାର ଆଡେ ବୁଲୁଛି ଆପଣ କଣ କରୁଥିଲେ?
ମୁଁ ବି ବାହାରେ ବୁଲୁଛି ଆଉ।
ଓ ଖାଇସାରିଲେଣି।
ହଁ ଏବେ ଗୁପଚୁପ ଚାଟ ଖାଇଥିଲୁ। ଆଉ ତମେ କଣ ଖାଇଛ?
ମୁଁ ଆଜ୍ଞା ରୁଟି ଖାଇଥିଲି।
ଏବେ ରୁଟି ଖାଇଥିଲ।
ଆଜ୍ଞା
ଓହ ବାହାର ଜିନିଷ କିଛି ଖାଉନ ବୋଧେ।
ନାଇଁ ଦେହ ଖରାପ ହେଇଯାଉଛି।
ହଁ ଭଲ କଥା।
ତମେ ଖାଲି ବାହାର ଜିନିଷ ଖାଉଚ ନାଇଁ।
ହଁ ବାହାର ଜିନିଷ ମୁଁ ଖାଉଛି ଆଉ ଭଲ ଲାଗେ ମତେ ବାହାର ଜିନିଷ।
ହଉ ଖାଅ ବେଶୀ ଅଧିକା ଖାଇବନି ବାହାର ଜିନିଷ।
ନା ଅଧିକ ନାହିଁ କେତେବେଳେ କେମିତି ଖାଉଛି ଆଉ। ସବୁବେଳେ ଖାଉନି।
ହଉ।
ଆଉ ତମେ ପାଠ ପଢୁଛ ନା କଣ?
ହୁଁ ପାଠ ପଢୁଛି।
କଣ ପଢୁଛ?
ଏଇ ଡିପ୍ଲୋମା କରୁଛି।
ଆଛା।
ତମେ?
ମୁଁ ଗୃହଣୀ କିଛି କରୁନି ରୋଷେଇ ଚାଲିଛି ମୋର ଖାଲି ଆଉ। ଘର କାମ। ଆଛା ଆଉ ଦୋଳି ଆଜି ଖେଳିନି।
ନାହିଁ ଖେଳିନି। ପୁଅପିଲା କଣ ଦୋଳି ଖେଳିବୁ ତମେ ଖେଳିଯାଇନ?
ହଁ ଖେଳିଛି ଆମର ରଜ ଆମର ଝିଅ ପିଲାଙ୍କର ଆଉ ଖେଳିବୁନି।
ହଉ ଖେଳ ଭଲରେ ଖୁସିରେ ଖେଳ।
ଦୋଳି ଖେଳିଲୁ ପାନ ମିଠା ପାନ ଖାଇଲୁ। ପୋଡ ପିଠା ଖାଇଲୁ। ଆଇସ୍କ୍ରିମ୍ ଥଣ୍ଡା ସବୁ ଖାଇଲୁ।
ଭଲ କରିଚୁ।
ଆଉ ଘରେ କେଏ ଅଛନ୍ତି?
ଘରେ ଏ ମାମା ବାପା ଅଛନ୍ତି।
ଆଛା ମାମା ବାପା।
ତମର ହଁ?
ହୁଁ। ଆଉଜି କଣ ପିଠା ଖାଇଛ ମାମା କଣ ବନେଇଥିଲେ ପିଠା?
ମା ଯଉ ବ ଆଣିଥିଲେ ଚକୁଳି ପିଠା ଆଉ ମଟର ଦରକାରୀ। ତମେ ତମେ କଣ ଆଯି ବନେଇଥିଲ ଗୃହଣୀ ହିସାବରେ?
କାକେରା ହେଇଥିଲା କାକେରା ପିଠା ହେଇଥିଲା ବରା ହେଇଥିଲା ଆଉ ସୋଲା ତରକାରୀ ହେଇଥିଲା।
ଓହୋ ଭଲ ତାହେଲେ।
ଖାଇଲୁ ସବୁ ଆଉ।
ରାତିରେ କଣ ପ୍ଲାନ୍ ଅଛି ରାତିରେ କଣ ଖାଇବ?
ରାତିରେ ରୁଟି ରୁଟି ତରକାରୀ। ଆଉ କଣ ସୋୟା ତରକାରୀ ରୁଟି।
ଓହୋ ଭଲ ଖାଅ।
ହୁଁ।
ଆଉ ଏବେ କଣ କରୁଛ ବୁଲୁଛ?
ହଁ ପବନ ଖାଉଛି ବସିଛି ଆଉ ତମ ଆଡେ ଗରମ କେମିତି?
ହୁଁ ଆମ ଆଡେ ଜୋର ଗରମ ହଉଛି ବହୁତ ଜୋରରେ।
ହୁଁ ହୁଁ ଆମ ଆଡେ ବି ସେଇଆ ଆଉ।
ଠାକୁର ପୂଜା କରିସାରିଲାଣି?
ଠାକୁର ପୂଜା କରାଯାଇବନି ରଜ ତିନି ଦିନ।
ହଁ ହଁ ହଁ ମନ ନଥିଲା ମୋର।
ହୁଁ।
ଆଉ ଆପଣଙ୍କର ଘରେ କିଏ କିଏ ଅଛନ୍ତି?
ମୋରେ ଘରେ ଅଛନ୍ତି ସ୍ଵାମୀ ପୁଅ ମୁଁ ରହୁଛୁ ଆଉ।
ହଁ ହ। ପୁଅ ପାଠ ପଢୁଛି?
ହଁ ପୁଅ ପାଠ ପଢୁଛି ତାର ଚତୁର୍ଥ କ୍ଲାସ ହେଲା।
ଭଲ।
ହୁଁ ଆଉ କୁଆଡେ ବୁଲିଆକୁ ଯାଇଥିଲ ଆ ଭିତରେ?
ଉଁ ଏଇ ଭିତରେ ପୁରୀ ଯାଇଥିଲି।
ପୁରୀ ଫ୍ୟାମିଲି ସହିତ ନା ପରିବାର ସହିତ ନା ସାଙ୍ଗମାନଙ୍କ ସାଙ୍ଗେ?
ସାଙ୍ଗମାନଙ୍କ ସହିତ।
ହୁଁ ଆଉ ଭଲ ମଜା କରିଥିବ ଆଉ।
ହୁଁ ବିଚ୍ ରେ ମଜା କରିଥିଲୁ ରାତିରେ। ସମୁଦ୍ର କୂଳରେ। ତମେ ସମୁଦ୍ର କୂଳ ଯାଇନ ତମୁକୁ ଭଲ ଲାଗେନି ସମୁଦ୍ର କୂଳ?
ହଁ ସମୁଦ୍ର କୂଳ ବଢିଆ ଲାଗେ। ଆଉ ଗୋଲ୍ଡେନ ବିଚ୍ ଯାଇଚ ପୁରୀର?
ନାଇଁ ଯାଇନି ତମେ ଯାଇଚ?
ହଁ ଯାଇଚୁ ସେଠେ ଟିକେଟ୍ କାଟିଆକୁ ପଡେ ପଚାଶ ଟଙ୍କା ଗାଧେଇଲେ ସେଇ ସମୁଦ୍ରରେ। ସମୁଦ୍ର ଗାଧେଇକି ପୁଣି ୱାସରୁମ୍ ରେ ଗାଧେଇଆକୁ ପଡିବ ନା ଏଥିପାଇଁ ପଚାଶ ଟଙ୍କା ଟିକେଟ୍ ନିଅନ୍ତି।
ଅହୋ। ଏଇ ଆମେ କୋବେ ଯାଇନୁ ଗୋଲ୍ଡେନ ବିଚ୍। ଆମେ ଖାଲି ଶ୍ରୀ ମନ୍ଦିର ଯାଇଥିଲୁ ତାପରେ ଏଇ ପୁରୀ ମ ସମୁଦ୍ର କୂଳ ଯାଇଚୁ ସେତିିକିରେ ବୁଲିନା ଆସଥିଲୁ। ଦିନରେ ଦିନରେ ଟ୍ରିପ୍ କରଥିଲୁ। ଗୋଟେ ଦିନରେ ବୁଲିଥିଲୁ।
ହୋଟେଲ ରେ ରହିଥିଲ ଲଜ ରେ ନା ଆଉ ପଳେଇ ଆସିଲ?
ଲଜ ରେ ରହିନଥିଲୁ।
ପଳେଇ ଆସିଲ।
ହଁ ପଳେଇ ଆସଥିଲୁ।
କୋଉଥିରେ ଯାଅ ଟ୍ରେନ୍ କି କୋଉଥିରେ ଗାଡି କରିକି?
ଟ୍ରେନ ଟ୍ରେନ ଆମର ପାଖା ପାଖି ଟ୍ରେନ ଅଛି ଟ୍ରେନ ସୁବିଧା ଭଲ ଅଛି ସେଥିପାଇଁ ଟ୍ରେନରେ ଯାଇଚୁ।
ହୁଁ ହୁଁ। ଭଲ ଆଉ ପୁରୀ ଗଲେ କୋଉ କୋଉ ଜାଗା ବୁଲ ନରେନ୍ଦ୍ର ପୋଖରୀ ଦେଖିଚ କି ନାହିଁ?
ନାଇଁ ସେଦିନ ଆମେ ଯାଇଥିଲୁ ଯୋଉ ଖାଲି ଶ୍ରୀ ମନ୍ଦିର ଆଉ ସମୁଦ୍ର କୂଳ ବୁଲୁଥିଲୁ ଆଉ ବେଶୀ ଜାଗା ବୁଲି ଯାଇ ପାରିଲୁନି ଟାଇମ ହେଲାନି।
ଓହୋ। ନରେନ୍ଦ୍ର ପୋଖରୀ ଯାଇଚ କେବେ ଯା ନା ଦେଖିନ କେବେ?
ଆଗୁରୁ ଥରେ ଦି ଥର ପୁରୀ ଯାଇଥିଲୁ ଯେ ସେତେବେଳେ ଯାଇଥିଲୁ ନରେନ୍ଦ୍ର ପୋଖରୀ।
ଓହୋ ସେଇଠି ଭଲ ଲାଗେ ବହୁତ ନା?
ହୁଁ।
ଆଉ କଣ ଖାଇଆକୁ ଭଲ ଲାଗେ ତମୁକୁ?
ମତେ ଏଇ ଉଁ ପତେ ନର୍ମାଲ ଜିନିଷ ଘର ଜିନିଷ ଖାଇଆ ନାଗି ଭଲ ଲାଗେ ମୁଁ ବାହାର ଜିନିଷ ବେଶୀ ଭଲ ଲା ଖାଏନି। ଜିନିଷ ରୁଟି ଉଁ ଭାତ ଭଲ ତ ରୁଟି ଲାଗେ।
ଅ ଆଚ୍ଛା ଆଉ ସ ନ୍ତୁଳା ଖାଇଆକୁ ଭଲ ଲାଗେ ନା ଭଲ ଲାଗେନି?
ନାହିଁ।
ଭଲ ଲାଗେନି ସନ୍ତୁଳା ହିଁ ଖାଅ ଦେହ ପାଇଁ ବହୁତ ଭଲ।
ହଉ।
ଆଜିିକାଲି ପିଲା ତ ସନ୍ତୁଳା ଖାଇଆକୁ ବହୁ ଇଚ୍ଛା କରୁନାହାନ୍ତି ଖାଲି ବାହାର ଜିନିଷ ଖାଇଲେ।
ଆପଣ ସବୁ ଜିନିଷ ଖାଉଛନ୍ତି?
ହୁଁ ମୁଁ ଘର ଜିନିଷ ବାହାର ଜିନିଷ ସବୁ ଖାଏ।
ଭଲ ବାହାର ଜିନିଷଟା ଖାଆନ୍ତୁନି ବହୁତ ଘର ଜିନିଷ ତୁଳା ଖାଆନ୍ତୁ ଘର ଜିନିଷଡ଼ା ଦେହ ପାଇଁ ଭଲ ଥାଏ
ହୁଁ ଘର ଜିନିଷ ଫାଷ୍ଟ ଫୁଡ ମୁଁ ଘରେ ନିଜେ ବନାଏ ଚାଉମିନ ହେଲା ଏଗ ରୋଲ ହେଲା ମୁଁ ଘରେ ନିେ ଯବ ନା ବାହାରେ ଅଧିକ ତେଲ ମସଲାଯୁକ୍ତ ମୁଁ ଖାଏନି ପରେରେ ବନେଇକି ସେଇ ସବୁ ଖାଏ
ଭଲ ଭଲ କଥା
ହୁଁ ହ ଆଇସ୍କ୍ରିମ୍ ଭଲ ଲାଗେ ନା ଭଲ ଲାଗେନି
ହୁଁ ଆଇସକ୍ରିମ୍ ଭଲ ଲାଗେ ଆପଣ ଆଜି ଯା କୁଆଡେ କୁଆଡେ ବୁଲି ଯାଇଛନ୍ତି ଏରିଆ ଆପଣଙ୍କର ପ୍ରିୟ ଏରିଆ କଣ
ପୁରୀ
ହଁ
ପ୍ରିୟ ଜାଗା ହେଲା ପୁରୀ ଆଉ ଯ ହଁ ନନ୍ଦନକାନନ ବହୁତ ଥର ଯାଇଛୁ ସେଇ ସବୁ ବୁଲି ବୁଲି ଥକା ଲାଗେ ନନ୍ଦନକାନନ ନା ଆଉ ଯାଇଥିଲୁ ହୁମା ମନ୍ଦିର ଯାଇଥିଲୁ ପାରାଦୀପ ଯାଇଥିଲୁ ଚିପିଲିମା ଯାଇଥିଲୁ ସେଇ ସବୁ ମନ୍ଦିର ସମ୍ବଲପୁରରେ ଯେତିେକ ମନ୍ଦିର ସବୁ ଜଗା ଯାଇଥିଲୁ
ଓହୋ ଭଲ ସବୁଆଡେ ବୁଲି ବୁଲିକିନ ଆସିଛ
ହଁ ସବୁବେଳେ ବୁଲିକି ଆସିଛୁ
ଫେମିଲି ସହିତ
ହଁ ଫାମିଲି ପୁରା ଫାମିଲି ସହିତ। ବସ୍ କରାହେଇଥିଲା ସେଇ ବସ ରେ ସବୁ ଯାଇଥିଲୁ ଆଉ।
ଦ ପାର୍କ ଯାଆଡେ ପାର୍କ ଆଡେ ଉପର ବଳି ଯାଅ ନା ଯାଅନି ବୁଲିଆକୁ। ହଁ।
ହୁଁ ଆମର ଏଠି ପାର୍କ ନାହିଁ ପାର୍କ ବ୍ୟବସ୍ଥା ନାହିଁ ତଥାପି ଯେମିତି ଘର ପାଖରେ ଯାହା ଥିବ ସେ ଜାଗାକୁ ବୁଲି ଦବ ଆଉ ନର୍ମାଲି ମାର୍କେଟ। ବଜାର ଭଜାର ବୁଲିଯାଉ। ସାଙ୍ଗସାଥି ସହିତ ନହେଲେ କେହି ଭାଇ ଫାଇ ସହିତ।
ହଁ ଭଲ ଭାଇ ଅଛନ୍ତି କେତେ ଜଣ?
ଭାଇ ଦି ଜଣ ଜଣେ ବଡ ଜଣେ ସାନ।
ଆଛା ହଉ ହଉ ଠିକ ହେଲା ଟାଇମ ହେଲା ହଉ।
ହଉ।